ହଲୋ ମାଉସୀ।
ହଁ।
ପ୍ରଣାମ।
ହଁ ଭଲରେ ରୁହ ଖୁସିରେ ରୁହ।
ହଁ କଣ କରୁଛ?
ଏଇ ବସିଛି ଛାତ ଉପରେ ଗରମ ହଉଛି ଆଉ କଣ କରିବା।
ହଁ ପ୍ରବଳ ଗରମ କୁହନି ତମ ସେ ପଟେ ବର୍ଷା ପାଣି ହଉଛି କି ନା ହଉଛି?
ନା ବର୍ଷା ତ ଉଠେଇଥିଲା ଆଜି ତ ଚାରିଟା ବେଳକୁ ପ୍ରବଳ ଜୋର ବର୍ଷା ଉଠ ଇଥିଲା ଏମିତି ଢାଳି ପକେଇବ କି ଯେ ହାୱା ପବନ ଏତେ ଜୋର ହେଇକି ବର୍ଷା କୁଆଡ଼େ ପଳେଇଲା ଆଉ ବର୍ଷା ନାହିଁ।
ହଁ ଏଇ ଖାଲି ହାୱା ପବନ ଦେଖିକି ପଳଉଛି ହଉନି ବର୍ଷା। ବିଜୁଳି ଫିଜୁଳି ମାରୁଛି ଲାଇନ କାଟି ଦଉଛି ଅଧିକ ଗରମ ହଉଛି।
ହଁ ନାଇଁ ଆଜି କିନ୍ତୁ ପ୍ରବଳ ଏପଟେ ହେଇଛି ପବନ ଯେ କିନ୍ତୁ ଥଣ୍ଡା ଲାଗିଲା ବର୍ଷା ହେଇନି କିନ୍ତୁ ପବନ ଏତେ ଜୋର ହେଲା ଯେ ଥଣ୍ଡା ଲାଗୁଚି।।
ହଁଉ ଆଉ ଖାଇସାରିଲେଣି? ଆମ ପଟେ ବର୍ଷା କଣ ବର୍ଷା ତ ନାହିଁ ଖାଲି ହାୱା ପବନ ଟିକେ ଦେଇକି ପଳେଇଲା ଆଉ।
ସେ ଟିକେ ତା ଝଲକ ଦେଖେଇଦେଇକି ପଳଉଛି ଆଉ ହୁଁ। ଲୋକମାନେ ତାକୁ କେତେ ଖୋଜୁଛନ୍ତି ତ।
ହଁ ଲୋକ ଯେତେ ଝୁରୁଛନ୍ତିଛନ୍ତି ତାକୁ ସେ ଟିକେ ରଙ୍ଗ ଦେଖଉଛି ଆଉ।
ହଁ।
ହଁ ଆଉ ଘରେ କଣ କରୁଛନ୍ତି ସମସ୍ତେ?
ଅଁ ଘରେ ସବୁ ବୋଉ ଟିଭି ଦେଖୁଛନ୍ତି ମଉସା ଯାଇଛନ୍ତି ମାର୍କେଟ ଆଡେ। ଆଉ ପୁଅ ବି ଏଠି ବସିିକ ଖେଳୁଛି ମୁଁ ପଳେଇ ଆସିଲି ସାତ ଉପରୁ ଟିକେ ବସିଥିଲି ଘରୁ
ହଁ ଏ ପବନ ରେ ବସିବାକୁ ଟେ ଭଲ ଲାଗିବ।
ହଁ ଏପଟେ ତ ଏପଟେ ଭଲ ପବନ ହୁଏ ସେ ଆମ ସେପଟେ ଯେତେ ପବନ ହୁଏନି ଏପଟେ ସନ୍ଧ୍ୟା ଚାରିଟା ପାଞ୍ଚଟାରୁୁ ପବନ ଆରମ୍ଭ ହେଇଯିବ।
ତମ ସେପଟେ ପାହାଡ ଅଛି ନା?
ହଁ, ପୁରା ଚାରିପଟେ ପାହାଡ ତ ଆଉ।
ହଁ ହଁ ରଖନ୍ତି ଦିଦି କରିବା ମୁଁ ଦେଖିଛି। ବହୁତ ଭଲ ଲାଗେ ତମର ସେଟା ତମ ଛାତ ଭିୟୁ ନା?
ହଁ ହଁ।
ଓହୋ ହଁ ବହୁତ ଭଲ ଭଲ ଜାଗାରେ ଅଛ।
ହଁ ଭଲ ଲାଗେ।
ତମ ସେପଟେ ଠାକୁର ଫାକୁର ସବୁ ବହୁତ ଫେମସ୍ ଅଛନ୍ତି ନା?
ହଁ ଏପଟେ ବହୁତ ଜାଗା ଫେମସ୍ ଅଛି। ଆଉ ତମେ କେବେ ଆସିଛ ନା ବୁଲିବ ଇଆଡେ?
ନାଇଁ ମୁଁ ସେପଟେ କେବେ ଯାଇନି ଏଥର ଯିବି ନିଶ୍ଚିତ। କେବେ ପ୍ଲାନିଂ କରିକି ଯିବୁ ଆଉ। ଆଉ ଆ ଆପଣ କେବେ ଆସୁଛନ୍ତି ଆମ ଏରିଆକୁ?
ହଁ ଦେଖିବା ଯିବାରେ ତ ଥିଲା ଯେ ଏ ଯୋଉ ଗରମ ଯୋଗୁରୁ ଆଉ ଇଚ୍ଛା ହେଲାନି ପୁଅ ତ ଲଗଉଥିଲା। ପ୍ରବଳ ସେ ଯୋଉ ବିଲେଇ ଛୁଆଟାକୁ ତାକୁ ଦେଖ ଉଠେଇଦେଲା ଯେ ଫୋନ୍ କରିକି ରାଣିଆ ସିଏ ଖାଲି ପୁରା ମୋ ମୁଣ୍ଡ ପାଗଳ କରିଦେଲା। ଚାଲ ମାଉସୀ ଘରକୁ ଯିବା ଚାଲ ମାଉସୀ ଘରକୁ ଯିବା ସେ ବିଲେଇ ଛୁଆକୁ ମୁ ଚଲେଇ ଶିଖେଇବି ସେ ଚାଲି ଶିଖିନି। ମୁଁ ତାକୁ ଖାଲି ବୁଝେଇ ବୁଝେଇ ରଖିଲି ମୁଁ କହିଲି ଯୋଉ ଗରମ ହଉଛି ବାପା ଯାଇ କଣ କରିବା ମାଉସୀ ଘରକୁ। ଉପର ଘର ଆହୁରି ଅ
ହଁ ବହୁତ ଗରମ ଟିକେ ଗରମ କମିଯାଉ ଆସିବେ ଆପଣ।
ହଁ ସେଇଟା ବା ମୁଁ କହିଲି ଗରମ କମି ଯାଉଛ ଯିବା ଟିକେ ଭଲ ଲାଗିବ ହେଲେ ବୁଲିକି ଦିଦିନି ଆସିଲେ।
ହଁ ଆପଣ ଯୋଉ ରହୁଛନ୍ତି କଣ ଆପଣଙ୍କ ଗାଁ ନା ନା ସେଟା ଆପଣ ରହୁଛନ୍ତି ସେମିତି?
ନାଇଁ ରେଣ୍ଟ୍ ରେ ରହୁଛୁ।
ଓହୋ ଓହୋ ଭଲ ଆଉ। ଏମତି ସ୍ମାର୍ଟ ସିଟିରେ ରହିବ ସବୁଠୁ ଭଲ।
ହଁ ଆଉ କଣ କରିବା ପୁଅ ପଢୁଛି ଆଉ ଅଛୁ ଆଉ।
ନାଇଁ ନାଇଁ ଆଗେ ଭବିଷ୍ୟତ ଦେଖ ତାପରେ ଯାହା ହବ ନାଇଁ କି।
ହଁ ହଁ
ଏଇ ଯୋଉ ଗରମ ହଉଛି ଭଲ କରିଛ ହଁ ମୋର ପଢାପଢି ସରିଛି ଏବେ ଏବେ ଚାକିରି ଖୋଜୁଛି ଆଉ।
ଓହୋ ଏଇ ଗମେଣ୍ଟ୍ ରେ ତ ବହୁତ ବାହାରୁଛି। ହଁ ପୋଷ୍ଟ ବାହାରୁଛି ପକାପକି କର ଆଉ।
ହଁ ପକଉଛି ଯେ ହେଇଦି ହେଇଯାଉଛି ହେଲେ ଭଲ କିଛି ମିଳୁନି ଆଉ।
ଓହୋ।
ହଁ ମତେ ଏଇଠି କମ୍ପ୍ୟୁଟର୍ ଉପରେ ଯିବାର ଅଛି ଏଇ ଲାଇନ୍ ରେ।
ହଁ ହଁ ହଁ। ସେ ଲାଇନ୍ ରେ ଗଲେ ସବୁଆଡେ ପ୍ରାୟ ମିଳିଯିବ।
ହୁଁ।
ହଁ ହଁ।
ମତେ ଟିକେ ଇଛା ଅଛି ଏ ଯୋଉ ମେଡିକାଲ ନାହିଁ ସରକାରୀ ମେଡିକାଲ ସବୁ ସରକାରୀ ସୀ ବିଦ୍ୟାଳୟରେ ସେଇଠି କିଛି ଭ୍ୟାକେନ୍ସି ଥିଲେ କମ୍ପୁଟର ଉପରେ ସେଇଠି କି କିଛି ବାହାରିଲେ କର୍ମେ ଏଥର ପକେଇଥିଲେ ହେଲେ ଗ୍ରାଜୁଏସନ୍ ସରି ନଥିଲା ବୋଲି ହେଇନଥିଲା ଏଇଥର ହେଇଯିବ ଆଉ।
କଣ କରୁଛ ମାନେ ସାଇନ୍ସ୍ ନା ଆର୍ଟସ୍ କଣ ନେଇଥିଲ?
ନା ନା ମୋର ଆର୍ଟସରେ ଇକୋନୋମିକ୍ସ ଥିଲା।
ଓହୋ।
ବିଏ ଥିଲା ଏବେ ଭାବୁଛି ମୁଁ ଏମ୍ ବିଏ କରିଦେବି।
ହଁ ହଁ ଭଲ ହବ।
ହଁ ସେଇଟା ଭାବିଛି ଦେଖାଯାଉ କଣ ହଉଛି। ହଁ ଇକୋନୋମିକ୍ସ ନେଇଥି ବ୍ୟାଙ୍କିଙ୍ଗ କରିମି ବୋଲି ନେଇଥିନି।
ହଁ ତ ସେଟା ତ ଓହୋ ଭଲ ହେଇଥାନ୍ତା କିନ୍ତୁ ତାର କୋଚିଂ ଅଛି ତାର କୋଚିଂ ନେଇଯାଉନ ବ
ହୁଁ ହୁଁ ହଁ ସେଇଟା ଅଫର ଆସିଛି ଦେଖାଯାଉ କଣ ହଉଛି।
ଓଁହୋ ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ଟିଭି ବୋଉ ଟିଭି ଦେଖୁଛନ୍ତି ଦିଦି କାମକୁ ଯାଇଛନ୍ତି ବାପା କାମକୁ ଯାଇଛନ୍ତି ଆଉ।
ହଁ ଏବେ ତ ସିରିଏଲ୍ ଟାଇମ୍ ଚାଲିଛି ଆଉ। ସନ୍ଧ୍ୟା ଟାଇମ ଟା ସମସ୍ତଙ୍କର ସିରିଏଲ୍ ଟାଇମ ଆଉ।
ହଁ ଛଅ ରୁ ଦଶ ଯାଏଁ ସିରିଏଲ୍।
ହଁ ହଁ ତାଙ୍କୁ ସେତେବେଳେ ଯାହା ଯୁଆଡେ ହେଇଯାଉ। କିଛି ଆଉ ତାଙ୍କ ମୁଣ୍ଡରେ ପଶିବନି ଆମର ବୋଉ ସେମିତି। ପୁରା ପାଗଳ ସିରିଏଲ୍ ଦେଖିବାକୁ।
ହଁ ମୋ ଆଈ ବି ସେମିତି ମୋ ଆଈ ଆସିନି ତ ପୁରା ବୋଉ ଏତେ ଦେଖନା ସିରି ସିରିୟଲ କମ୍ ନ୍ୟୁଜ୍ ଅଧିକ ଦେଖେ। କ ମୋ ଆଇ ଆସ ମାନେ ପୁର ସି ପୁରା ଇଏ ପ୍ରେମୀ ପୁରା ସିରିଏଲ।
ହଁ ତାଙ୍କୁ ସିରିଏଲ ପୁରା ଷ୍ଟୋରି କହିବ ପଚାରିବ ସିଏ ବସିକି ଗାଇଯିବେ ପୁରା।
ସେ ଗାଉଥିବେ ତ ସରିବନି ତାଙ୍କ ମାନେ ଦିନ ସରିିବ ତାଙ୍କ ଗପ ସରିବନି।
ହଁ ହଁ।
ହଁ। ଆଉ ତୁମ ଆ ପୁଅର କେବେ ବର୍ତ୍ତାଘର କରୁଛ କେବେ?
ନାଇଁ ପୁଅ ତ ଏବେ ଛୋଟଟେ ଅଛି ଏ ତ କ୍ଲାସ ଟୁ ହେଲା ତାର ଆ ଛୋ ଟ ଅଛି ଏବେ ଆଉ ଅଛି ଲେଟ୍ ଅଛି ଆହୁରି ପାଞ୍ଚ ବର୍ଷ ହଁ ଆହୁରି
ହୁଁ।
ବାର ବର୍ଷରେ ତେର ବର୍ଷରେ ହବ ଆଉ ବାର ବର୍ଷରେ ତ ହୁଏନି ତେର ବର୍ଷରେ ହୁଏ ଆଉ।
ହଁ ଓଡିଆଙ୍କର ତ ବାର ମାସ ତେର ପର୍ବ ଆଉ।
ହଁ ହଁ ସେଇଟା ଗୋଟେ ଗୋଟେ ବାହାନା।
ତମେ ଅଧିକ କୋଉ ପର୍ବ ଟା ଭଲ ହୁଏ।
ଏପଟ ସାଇଡ ରେ।
ଆଜ୍ଞା।
ଏପଟ ସାାଇଡ ରେ କଣ ସେ ଦୋଳ ପୂର୍ଣ୍ଣିମା ଟା ଭଲ ହୁଏ। ପ୍ରାୟତଃ ସବୁ ଜାଗାରେ ଏପଟେ ହଁ ଦୋଳ ପୂର୍ଣ୍ଣିମା ଟା ଭଲ କରନ୍ତି ହଁ।
ଆମ ଏଠୁ ବି ଠାକୁର ବାହାରନ୍ତି ଆମର ଗୋପୀନାଥ ରାଧ ମୋହନ।
ହଁ ହଁ ନାଇଁ ସେ ହଁ ସେପଟେ ଯେତିକି ହୁଏ ଏପଟେ କିନ୍ତୁ ଅଧିକା ଟିକେ ମେଳା ଫେଳା ପଡିକି ମାନେ ଟିକେ ବଡ କି ହୁଏ ଆଉଙ୍କର ଦୋଳ ପୂର୍ଣ୍ଣିମା ହଁ।
ସେ ଜାଗାକୁ ଆଉ ବୁଝିଲି।
ହଁ ହଁ ଏପଟେ ବେଶୀ ହୁଏ ସେମିତି। ଆଉ ଗୋଟେ ହୁଏ କରନ୍ତି ଦଣ୍ଡ ଗୋଟେ କରନ୍ତି ଏପଟେ ଆମ ଯୋଉଟା କି ଆମ ସେପଟେ ନାହିଁ। ସେପଟେ ଦଣ୍ଡ। ହଁ-ଅ-ଅ ସେପଟେ ଦଣ୍ଡ କଣ ଆମ ସେପଟେ ଜାଣନ୍ତିନି ଟୋଟାଲ, ଏପଟ ସାଇଟରେ ସେ ଆଉ ଦଣ୍ଡଟା ଏଇ-ଇ-ଇ ଉଁ-ଉଁ କାଳି ଠାକୁରାଣୀ ଆଉ-ଉ-ଉ ଠାକ୍ କୁରଙ୍କ ଉପରେ ନେଇକି ଆଉ ଶିବ ଆଉ କାଳୀଙ୍କ ଉପରେ ନେଇକି ସେଇଟା ଗୋଟେ କରାଯାଏ ଆଉ।
ଓ ହୋ, ତାଙ୍କ ତାଣ୍ଡବଟା ସେଠି ମାନେ ମୁଁ ଇଏ-ଇଏ କରୁଥିବେ ଏକ୍ସପ୍ଲେନ କରୁ
ହଁଅ-ହଁଅ। ସେଇଟା ପୁରା କରନ୍ତି ପନ୍ଦର ଦିନ ଚଉଦ ପନ୍ଦର ଦିନ ତାଙ୍କ କରନ୍ତି ଏଇ ଯୋଉ ଖରା ଦିନରେ ହୁଏ ତ ଆଉ, ହୁଁ-ଉଁ-ଉଁ ଖରାଦିନରେ ଚଉଦ ପନ୍ଦର ଦିନ ପଣା ସଂକ୍ରାନ୍ତି ପୂର୍ବଦିନ ମେରୁ ସେଇ ଦିନ ତାଙ୍କର ଲାଷ୍ଟ ସରିବ।
ଓ ହୋ ହଁ-ହଁ ମୁଁ ବୁଝିଲି ବୁଝିଲି, ଏ ଯୋଉ ନିଆଁରେ ବି ଚାଲନ୍
ନିଆଁରେ ଚାଲନ୍ତି ହଁ-ଅ-ଅ ନିଆଁରେ ଚାଲନ୍ତି ଏ ଖରାରେ ଏମିତି କଣ ପେଟେଇକି ପଡନ୍ତି ତା କେତେ କଣ ଅଛି ମୁଁ ତ ସେଟା ଭଲସେ ବୁଝିପାରେନି ହେଲେ ଦେଖେ ଆଉ ଟିକେ, ହଁ ହଁ-ହଁ-ହଁ ନାଚନ୍ତି ଚା
ମୁଁ ନିଜେ ଶୁଣିଛି।
ହଁ-ଅ-ଅ ଏପଟ ସାଇଟରେ ସେଇଟା ବହୁତ ହୁଏ ସେତେବେଳେ। ରାତିରେ, ନା ମୁଁ ଫାଷ୍ଟ ଥରେ ଯାଇଥିଲି ଯେବେ ମୁଁ ତ ଜାଣିିନଥିଲି ଏଇଟା କଣ ବୋଲି ଜିନିଷ। ବେଳେ ମଉସା କହିଲେ ଦ-ଅ-ଦଣ୍ଡ ହଉଛି ଆଉ ସପ ସମ୍ ମାନେ‌ ରା ତିରେ ଯେମିତି ହୁ-ହୁଏନି ଆମ ସେପଟେ ଯେମିତି ଥର ଗୋଟେ ଯା ତ୍ରା ପଡିଲେ କି ଗୋଟେ କଣ ପଡିଲେ ଲୋକମାନେ ଦେଖିଯାଆନ୍ତି ହଁ ଏପଟ୍ ସାଇଟରେ ସେମିତି ଦଣ୍ଡ ହେଲେ ରାତିରେ ଶୋଇବେନି ଲୋକ ଯିବେ ଦେଖି ଦଣ୍ଡ।
ଓ-ହୋ।
ମତେ ଯେତେବେଳେ ଫାଷ୍ଟ କହିଲେ ମୁଁ କହିଲି ହଉ ଦେଖିବା କଣ ଏଟା ଜାଣିନି ହଉ ଯିବା ଦେଖିବା ଆଉ, ମତେ ଭାରି ବୋର୍ ଲାଗିଲା ମୁଁ କି କିଛି ବୁଝି ହିଁ ପାଇଲିନି ତାପରେ ଏଁ ଏଙ୍କ ଯୋଉ ଏପଟ-ଅ ସାଇଟ୍ ଭାଷାଗୁଡ଼ା ଟିକେ ଅଲଗା ରକମର ନୁହଁ କି, ସିଏ ସେଇ ଭଳିଆ ଇଏରେ କୁହନ୍ତି ଯେ କିଛି ଫାଷ୍ଟ-ଫାଷ୍ଟ ତ କିଛି ବୁଝି ହିଁ ହୁଏନି ସେଗୁଡ଼ା।
ହଁ।
ଆଉ ମୁଁ ଗୋଟେ ସେଇ ଯା ମୋର ଫାଷ୍ଟ ଆଉ ଲାଷ୍ଟ ମୁଁ ଆଉ ଯାଇନି କେବେ ବି ମୁଁ କହିଲି ମୁଁ କେବେ ଯିବିନି ମୁଁ ହେଡା ବୁଝିପାରୁନି କିଛି ମୁଁ ଯାଇଁକି କଣ କରିବି।
ହେଁହେଁ ହଁ।
କହିଲେ ଆହୁରି ଭଲ ଦେହ ଭଲ ରହିବ ରାତି ହଁ-ଅ-ଅ ରାତି ଅନିଦ୍ରା ହେଇକି ଯାଉଛି ସେ-ଗୁଡା ଦେଖି ନା
ଆମକୁ କିଏ କହିଲେ ସେ କଥା ଆମକୁ ନୂଆ କଥା ନା ଆମେ ଆଜ୍ଞା କଣ କହୁଛନ୍ତି ଆମେ ବୁ ଜାଣିନାହାନ୍ତି କରିନାହାନ୍ତି ଆମକୁ ଗୋଟେ ଆଶ୍ଚର୍ଯ୍ୟ ଲାଗିବ, ତାପରେ ହଁ-ଅ-ଅ ତାପରେ ଆମେ ଗଲେ ବି ଆମକୁ ଟିକେ ନୂଆ ନୂଆ ଲାଗିବ ସବୁ।
ହଁ-ଅ-ଅ ନୂଆ ନୂଆ ଲାଗିବ ମାନେ ବହୁତ ଜିନିଷ ଅଛି-ଇ-ଇ ସେପଟେ ଆ ମାନେ ଆମ ସେ ଏପଟେ-ଏ ଏତେ ଆମେ ମାନେ ଯୋଉଟା ଜା-ଜାଣନ୍ତିନି ଏ ଏପଟ ସାଇଟରେ ଅଛି ସେଗୁଡା ସେ ଖାଦ୍ୟ ଉପରେ ହଉ କି ପରିବା ହଉ କିଛି ଗୋଟେ
ଆଇଟମ ବି ଭଲ ଭଲ ସେପଟେ ହୁଏ ନା? ରୋଷେଇରେ ବହୁତ ସାରା ଭଲ ଭଲ ଖାଦ୍ୟ ହୁଏ।
ହଁ-ଅ ରୋଷେଇରେ ବି ଭଲ କରନ୍ତି। ଏ ତ ପିଠଉ ଭଜା କରିଦେବେ ଯେ ଏପଟ ସାଇଡରେ ସେଇଟା ତାଙ୍କ ଫେମସ୍, ପିଠଉ ଭଜା ଗୋଟେ ମାନେ କଣ କହିଲ ସବୁ ପରିବାକୁ ଆମର ଯେମିତି ସେଇଟା କଖାରୁ ଫୁଲ କରନ୍ତିନି ଅରୁଆ ଚାଉଳ ବାଟିକି ତା ଦେହେରେ ଜିରା, ରସୁଣ ବରା ଭଳିଆ। ଏଙ୍କର ସେଇଟା ସବୁ ଜହ୍ନିରେ ବି କରିବେ ଯୋଉ କେତେ କେତେ ପରିବା ଅଛି ଶାଗରେ ବି ସେଟା କରିଦେବେ, ପ୍ରାୟତ ଆଳୁରେ କରିଦେବେ, ବାଇଗଣରେ କରିଦେବେ, ଆଉ ଭଲ ବି ଲାଗେ ଗରମ ଗରମ ଖାଇଲେ।
ହଁ। ହଁ, ଆଉ ରଜ ପ୍ଲାନିଂ କଣ ତମର?
ରଜ ପ୍ଲାନିଂ ଏ ଖରା ଗରମ ଦେଖିକି ଆଉ କଣ ରଜ ପ୍ଲାନିଂ ଆଉ କରିବ ମଣିଷ। ଏ ଖରା ଟିକେ କମିଲେ ଟିକେ
ମୁଣ୍ଡ କ ହେଇଯାଉଚି କୁଆଡେ ଯିବାକୁ ଇଚ୍ଛା ବି ହଉନି।
ନା କୁଆଡେ ଯିବାକୁ ଇଚ୍ଛା ହଉନି ଗରମ ଟିକେ କମିଲେ ଭଲ ଲାଗିବ ଟିକେ କୁଆଡେ ଯିବାକୁ ମଣିଷ। ଆଉ ତମ
ଆମ ଏରିଆକୁ ଆସିବ ବୋହୁତ୍ ମଜା କରିଆ ଫିଷ୍ଟ କରିଆ ଗୋଟେ ମିଶିକି ଆମ ନଈ ରେ ଯୋଉ ବନ୍ଧ ନାହିଁ ଆମେ ଯାଇଁକି ସବୁ ମିଶିକି କରିବା ଗୋଟେ।
ହଉ କରିବା ଆଉ, ଏଥ ଟିକେ ଗରମ କମୁ ଯେ ହଁ ଗରମ କମୁ ଯେ ଯିବି ଆଉ। ଗରମ ନ କମିଲା ପର୍ଯ୍ୟନ୍ତ, ହଁ କୁଆଡେ ବି ଯିବାକୁ ଇଛା ହବନି।
ହୁଁ, ଆଉ ଆମ୍ବ ଏଥର କେତେ ଖାଇଚନ୍ତି ଆପଣ?
ଆମ୍ବ ଆମ ଏପଟ ସାଇଡ଼ରେ ଆମ୍ବ ପ୍ରବଳ। ଆମ୍ବ ତ ଆମର ଏପର୍ଯ୍ୟନ୍ତ କିଣା ବି ହେଇ ହେଇନି, ଏତେ ଯେ ଦଉଚନ୍ତି ସବୁ ଆମ୍ବ ଆମେ
ହଁ ଏଥର ମେନ୍ କଥା କୁହୁଡି ହେଲାନି ଯୋଉ କୁହୁଡି ହେଲାନି ଯୋଉ ବର୍ଷା ଫର୍ଷା ହେଲାନି, ଝଡି ତୋଫାନ ହେଲାନି, ସେଥିପାଇଁ ବୋହୁତ୍ ସାରା ଆମ୍ୱ ସମ
ନାଇଁ ହଁ ନାଇଁ କୁହୁଡି ହେଇଥିଲା, କୁହୁଡି ହେଇଥିଲା ବି କିନ୍ତୁ ଏଇ ଏଇଟା ହଉଚି ଆମ ସେପଟ ଏରିଆ ଅପେକ୍ଷା ଏପଟ ଏରିଆରେ ଆମ୍ବ ପ୍ରବଳ। ପ୍ରାୟତ ସବୁ ଲୋକଙ୍କର
ଥଣ୍ଡା ଅଧିକ ଲାଗୁଥିବ?
ହଁ ହଁ ଥଣ୍ଡା ଅଧିକା ଲାଗେ ହଁ, ହଁ। ଏପଟ ଲୋକଙ୍କର କଣ ପ୍ରାୟତ ସବୁ ଲୋକଙ୍କର ଆମ୍ବ ବଗିଚା ଗୋଟେ ଗୋଟେ ର କରି ଦେଇଚନ୍ତି। ଆଉ ଆମ୍, ହଁ ଆମ୍ବ ତ ପ୍ରବଳ ଆଉ। ହଁ, ଏପଟେ ମୋ ସାଙ୍ଗ ମାମୁଁ ଘର ତ ଆମ୍ବ ବଗିଚା ଯେ ତାଙ୍କର ଏତେ ଆମ୍ବ ଅଛ ହେ ଆମ୍ବ ପଠେଇଥିଲେ ଯେ ବସ୍ତେ କିଏ ତେ ଆମ୍ବ ଖାଇବ, ଆମ ଖାଲି ଦେଇ ଦଉଚୁ। ଏଇଥର କରିଚି କେବେ କରିନଥିଲି ସେ ବୋଉ ଯାଇଥିଲେ ମାମୁଁ ଘରୁକୁ ମେଞ୍ଚେ ଗୁଡେ ବୋହୁତ୍ ଗୁଡେ ଆମ୍ବ ଧରିକି ଆସିଥିଲେ କଣ ହବ ତାକୁ ହଁ ବସିକି ଆଚାର କଲି ଆଉ, ପଚାରି ପଚାରି ନାନିକି।
ଆମ ଆମ ଏଇ ଯୋଉ ତମ ନାନୀ ଯିଏ ଆମ ମମି ଯିଏ ସିଏ ତ ବୋହୁତ୍ ସାରା ଖଟା କରନ୍ତି।
ସେ ତା କୁ ସବୁ ଭେରାଇ
ସବୁ ହଁ, ଆମେ ଯେତିକି ଯାଉ କହିବୁ ମମି ଦବ ଆମୁକୁ ଖଟା ଆମେ ଖାଇବୁ।
ହଁ ମୁଁ ତ ସେଇ ତାକୁ ପଚ ପଚାରି ପଚାରି କରିଚି ଆଚାର ଏଥର। ମୁଁ କେବେ କୋଉଥର ବି କରିନଥିଲି, ଏଇଥର ମୁଁ କହିଲି ଏତେ ଗୁଡେ ଆମ୍ବ ଆଣିଚନ୍ତି ଦେଖେଇଲି ନାନୀକି ନାନୀ କହିଲା ଆଉ କଣ କରିବୁ ଆମ୍ୱ ଗୁଡା ଆଚାର କରିଦେ।
ତାଙ୍କୁ ଯେଦି ତାଙ୍କୁ ଯଦି ତାଙ୍କୁ ସେତିକି ଆମ୍ବ ହେଇଥାନ୍ତା ତାଙ୍କୁ କମ୍ ପଡିଯାଇଥାନ୍ତା। ସେତିକି ବି ତାଙ୍କୁ କମ ପଡିଯାଇଥାନ୍ତା ସେ ବୋହୁତ ପ୍ରେମୀ ଖଟା ପ୍ରେମୀ ସିଏ।
ହଁ ହଁ ସେ ସବୁ ଜିନିଷ ଗୁଡା କରିଦିଏ ସବୁଥିରେ